ହାଲୋ ହଁ କଣ କରୁଛନ୍ତି?
ଏଇ ଘରଫର ଓଳାଓଳି କଲି ଦୁଆର ଓଳାଓଳି କରିକି ବସିଚି ଆଉ, ଆଉ ଆପଣ?
ହଁ ମୁଁ ସେ ମାନେ ଦିପହରେ ଶୋଇଥିଲି ତା ଟିକେ ହେଲା ଉଠିଲି କାଲି ଗୁରୁବାରେ ସକାସେ ପୋଛାପୋଛି ଆଉ ଉପର ଘର ଏ ପାହାଚ ଫାହାଚ ସବୁ ରୋଷେଇ ଘର। ସବୁ ପୋଛାପୋଛି କଲି ଆଉ ପ୍ରତ୍ୟେକ ମାନେ ବୁଧବାର ବ ଦିନ ଆମର ପୋଛାପୋଛି ହୋଇଯାଏ। ମାନେ ଗୁରୁବାର ସକାଶେ ଆଉ ବୁଝିପାଇଲେ କି ପୋଛା ପୋଛି ହଏକା। ଆଁ କରିକି କାମ ସାରିକି ଆଇଲି ତାପର ଆଉ ଟିକେ ବେଳକୁ ପୁଅ ଉଠିବ ତାକୁ ଖୁଆଇବି। ଏମିତି ଆଉ, ଆଉ? ଆପଣଙ୍କ ପୁଅ ଶୋଇଚି ନା କଣ କରୁଛି?
ନାଇଁ ସିଏ ବି ଉଠିଗଲାଣି ତାକୁ ମୁଁ ଶୁଆଇ ଦେଇଥିଲି ଆଉ ସିଏ ଶୋଇ ପଡିଥିଲା ଅବିକା ଉଠିଗଲାଣି। ତାକୁ ଖୁଆଇଲି ସେଇଠୁ ଖୁଆଇକିରି ମୁଁ ଅବିକା ବସିଥିଲି ଟିକେ ମୁଁ ମନେହଲା ମୁଁ କହିଲି ଟିକେ କଥା ହେଇଯିଆ ଆଉ।
ଆମେ କଥା ହେଇପାରିବା ଏଇ ଘର କେମତି ଡେକୋରେଟ୍ କେମତି ସଜାସଜି ବିଷୟରେ।
ହଁ କୋହୁନାହାନ୍ତି।
ମୁଁ କହୁଥିଲି କି ମାନେ ଆପଣମାନେ ଘର କଲର୍ ନା ଆପଣଙ୍କର କୋଉ କଲର୍ ଦେଇଛନ୍ତି?
ଆମର ଆମର ଯୋଉ ଚାରି କାନ୍ଥ ଥାଏ ମାନେ ଯୋଉ ଚାରି ହାଲୋ ଯୋଉ ଚାରି କାନ୍ଥ ଥାଏ ଉଁ ଯୋଉ ଆମେ ଚାରିକାନ୍ଥରେ ଆମେ କଣ ଗୋଟିଏ କଲର୍ ଦୋଉ ଚି ଗୋଟିଏ କଲର ଚାରି କାନ୍ଥରେ ଦିଆହୋଉଚି। ଦୋଉନେକି ଆମେମାନେ ମାନେ ଗୋ ଟେ କଣ କି ଯୋଉ ପଟକୁ ଆମର ଫଟୋ ରହିବ ମାନେ ଆମର ଏ ଫ-ଖଟଟା ମୁ-ମୁଁ-ମୁଣ୍ଡ ଆମେ ଯୋଉ ପଟକୁ କରଚେ ସେଇଠିକି ଆମର ଖଟଟା ରହିବ ନା ନାଇଁ ସେଠିକି ଆମେ ଯୋଉଠା ଠାକୁରଙ୍କ ଫଟୋ ହରିକା କି କି କିଛି ଆମ ଫ୍ୟାମିଲି ଫଟୋ ହରିକା ରଖୁଚେ ମାନେ ତିନି କଣ ଗୋଟେ କଲର ରହିବ? ଥରକୁ ତିନି କଣ ହ୍ୱାଇଟ ହେଲେ ମାନେ ଆମ ମୁଣ୍ଡ ପାଖକୁ ଯୋଉଟା ସେଟା ସ୍କାଏ କଲର୍ ରହିବ ସେମିତି ହେଲେ କଣ ନା ଗୋଟେ ଡିଫରେଣ୍ଟ ଲାଗିବ ମାନେ ଆ-ଆଗ କାଳରେ କଣ ଲୋକ ଗୋଟିଏ କଲର୍ ଦେଇ ଦୋଉଥୁଲେ ସେ ହେଇଯାଉଥୁଲା ମାନେ ସ୍କାଏ ତ ସ୍କାଏ ଚାଲିଲା ବ୍ଲୁର ବ୍ଲୁ ଚାଲିଲା। ମାନେ ଏଇଟା କଣ ଆମେ ଥରକର ଉମ୍ ଆମ ମୁଣ୍ଡ ପାଖୁକୁ ଯୋଉଟା ଯୋଉଠି ଆମର ଫଟୋ, ଘଡି ଏ-ଏସବୁ ଲାଗିବ ସେଠି ଗୋଟେ ଡିଫରେଣ୍ଟ୍ କଲର ଉପରେ ମାନେ ସେ ଗୋଟେ ଅ ମାନେ ଘରକୁ ସୁନ୍ଦର ଦେଖାଯିବା। ମାନେ ଯିଏ ଆସିବ ବି ମାନେ ଗୋଟେ ରୋଷେଇ ଘର ଗୋଟେ ଅଲଗା କଲର। ଆଉ ନିଜ ରୁମର ଗୋଟେ ଅଲଗା କଲର ଡାଇନିଂ ଟେବୁଲ ର ଗୋଟେ ଅଲଗା କଲର ତ ଛୁଆ ଚୁ ଛୁଆଙ୍କ ଯୋଉ ଷ୍ଟଡିରୁମ ଯୋଉ କହନ୍ତି। ସେମାନେ ପାଠ ପଢିବା ପାଇଁ କି ସିଏ ଗୋଟେ ଅଲଗା କଲର। ସିଏ ହେଲେ କଣ କହ ମାନେ ଗୋଟେ ଲାଗିବଛି ଘ ଘର ଭଳେ ଆଉ ଛୋଟ ଛୁଆଙ୍କର ଯୁ ରୁମ୍ ଏବେ ତ ମାନେ ବାପ ମା ମାନେ ଛୋ ଟ ଛୁଆ ପାଇଁ ମୋର ପର୍ସନାଲ ଛୋଟିଆ ରୁମ ଗୋଟେ କରିଥାନ୍ତି। ମାନେ ସେଇଠି ଛୁଆ ଶୋଇବ ପଢିବ।
ଆଜ୍ଞା ଠିକ କଥା କହିଲେ ଆପଣ ଆମର ଦେଖ ଆମ ଘର ବି କଲର ହେଇଛି ମାନେ ଏବେ ବି ଏବେ ବି କଲର କରିଛି ଆଗରୁ ତ କଲର ହେଇଥିଲା ମୋ ବାହାଘର ପୂର୍ବରୁ ସେ କଣ କଲର କରିଥିଲେ? ମୁଁ ଆ ଆସିବାରେ ଏବେ କଲେ ମାନେ ରାଶି ଅନୁସାରେ କଲର ମାନେ ହୁଏ ବୁଝିପାରୁଛନ୍ତି ମାନେକୁ କୋଉ ରାଶିକୁ କୋଉ ରାଶି କଲରର୍ଟା ମାନେ ସୁଡ଼୍ କରେ ବୋଲି ସେମାନେ କଲର୍ ଦିଅନ୍ତି ମାନେ ଆମର ନନାଙ୍କୁ ବ୍ରାହ୍ମଣଙ୍କୁ ବ୍ରାହ୍ମଣଙ୍କୁ ପଚାରିକି ସେଇଠି ମାନେ ଆସିଲେ। ଆମର ତ ହଳଦିଆ କଲର ସୁୁଝିଲା। ହଲଦିଆ ମାନେ ଗୋଟେ ଫାଳଟା ହେଉଛି ମାନେ ହଳଦିଆ କଲର ସାମ୍ନାଟା। ତାପରେ ଏପଟେ ପୂର୍ବ ପଶ୍ଚିମ ମାନେ ସେ ଏପଟ ସେପଟ ସାଇଟି ଟା। ମାନେ ସିଏ ଦିଆହେଇଛି କମଳା କଲର।
ହୁଁ।
ଆଉ ବାହାର ଟା ଦିଆହେଇଛି ନୀଳ କଲର ଦିଆହେଇଛି।
ଆଚ୍ଛା।
ବୁଝିପାରୁଛନ୍ତି ମାନେ ଏମିତି କଲ ମାନେ ରାଶି ଅନୁସାରେ କଲର ଟା ଦିଆହଉଛି ଆଉ ଅଲଗା କର ଆମେ କିଛି ଏମିତି ଆଉ ମନ ଇଛା ଚାହିଁନ ଆମକୁ ଏଇ କଲର ଟା ତ ଭଲ ଲାଗୁଛି
ହଁ ହଁ ନାଇଁ ଏଇଟା ତ ମୁଁ ଜାଣିନି କିନ୍ତୁ ମୁଁ ଆଗରୁ ଜାଣିଛି ଯେ ମାନେ ଲୋ ଲୋକମାନେ ଯୋଉ ଗାଡି କିଣିଲା ବେଳେ କି ଗୋଟେ ଗାଡି ହଉ କି ଗୋଟେ ମାନେ ଯାତାୟାତ ଜିନିଷ ମାନେ ଗାଡି ହଉ କି ଯାଆ ବି ହଉ କିଣିଲା ବେଳେ ଗାଡି ଯାହାବିହେଲେ ନିହାତି ଗାଡି କିଣିଲା ବଳେ ମାନେ ଲୋକ ଜାତକ ଦେଖାନ୍ତି ଯେ ଗାଡି ଟା କୋଉ କଲର ହେଲେ ମାନେ ସୁଝିବ?
ଆଜ୍ଞା ଠିକ କଥା କହିଲେ ହଁ ମାନେ ନାଇଁ ନାଇଁ ଦେଖ ମୁଁ ମାନେ ମୁଁ ବି ଜାଣିଛି ମାନେ ଗାଡିରେ ବି କରୁଛି ଗାଡିରେ ବି ନନାଙ୍କୁ ନ ପଚାରିକି ମାନେ ତମେ ମନ ଇଛା ତମେ ଆଉ କୋଉ କଲର ଗାଡି ଆଣିପାରିବନି। ଆପ ଆପଣଙ୍କର ରାଶିରେ ଯେଉଁ କଲରଟା ସୁଟ୍ ହଉଥିବ ସେଇ ଗାଡ଼ିଟା ସେଇ କଲର ଗାଡ଼ିଟା ଆଣିବେ। ସେମିତି ଘର ବି ଏବେ ଦେଖିବେ ପଚାରିବେ କୋଉଠି ମାନେ ବ୍ରାହ୍ମଣ ମାନଙ୍କୁ ଯାହା କୁହନ୍ତି ପଚାରିବେ ବାସୁଶାସ୍ତ ତ୍ର ଅନୁଯାଇ ପଚାରିବେ ଦେଖିବ ମାନେ ସେମାନେ କହିବେ ଘର ବି ଦେଖୁନାହାନ୍ତି ସେମାନେ ଆସିକି କହିବେ ମାନେ କୁ କଣ କୁ କୋଉ କଣ କୁ କଲେ ମାନେ ଠକି ରୋଷେଇ ଘର ରୋଷେଇ ଘର ଟା କୋଉଠିକି ମାନେ ଐଶାନ୍ୟ କଣ କୁ ଆଉ କୋଉଠିକି ମାନେ କୋଉଟା କୁ କୋଉ ଠା କୁର ଘର କୁଉଠିକି କରନ୍ତି? ସେଇଟା ହ୍ୟାଲୋ ସେଇଟା ନନାଙ୍କୁ ଇଏ କଲେ ନନାଙ୍କୁ ମାନେ ପଚାରିଲେ ନନା ହି ଇଏ କରିବେ ସେ କହିପାରିବେ। କୋଉଦି ଇଏରେ କୋଉଟା କଲେ ମାନେ ସେଇଟା ଭଲ ଫଳ ମିଳିଥାଏ। ବୁଝିପାଉନେ ଆମ ମନ ଇଛା କଣ ଆମେ କରିବା ଯା ନନାଙ୍କୁ ପଚାରିବା ଘର ଯେହେତୁ ଆମେ କରିବା ମାନେ ଘର
ହଁ ଯେମୀତି ମାନେ ନନାକୁ ଆମେ ପ ମାନେ ଘର କଲା ପଲେ ଆମେ ନନାଙ୍କୁ ପଚାଛେ ନନା ଯୋଉ ସିଢିର ମୁହଁ ଟା କଉ ପଟକୁ ରହିଲେ ଭଲ? କି ନ ନା ଆଉ ଆମ ରୋଷେଇ ଘର ଟା କୋଉ ପଟୁ ରହିଲେ ଭଲ ଲାଟିନ୍ ଏବେ ତ ଆଟାଜ ଲାଟିନ୍ ବାଥରୁମ ଏବେ। ନନା ବାଥରୁମ ଟା କୋଉ ପଟକୁ ରହିଲେ ଭଲ ରୋଷେଇ ଘର କୋଉ ପଟକୁ ରହିଲେ ଭଲ? ମାନେ ଏମିତି। ମାନେ ମାନେ ବାସ୍ତୁ ହିସାବରେ ଆଉ ତମକୁ ଯୋଉ ପଟକୁ ସୁଝିବ। ତମେ ସେଇ ହିସାବରେ କଲେ ତମକୁ ତମ ପାଇଁ ଭଲ ଆଉ ମାନେ ପୁରା ପରିବାର ପାଇଁ କି ବି ଭଲ।
ଆଜ୍ଞା ଠିକ କଥା କହିଲେ। ମାନେ ଆମର ଦେଖିବେ ମାନେ ଆମର ମାନେ ଆମ ଏଇ ଶାଶୁଘଟି ଆମର ହେଇଯାଇଥିଲା କଣ ପୂର୍ବ ଦିଗ କୋଉଠି ର ସେ କରିଥିଲେ ଗୋଟେ ରୋଷେଇ ଘର। ମାନେ ମୁଁ ଆସି ନଥିଲି ସେତେବେଳେ ବାହେଇକି। ସେ ରୋଷେଇ ଘର ଟା ହେଇଥିଲା। ମାନେ ଭଲ ସେ ପୁରା ଯେମିତି ଉଁ ମାନେ ବାସ୍ନା ଫସ୍ନା ମାରିବାକୁ ଠିଆ ହେଇକ ମାନେ ସବୁ ପୁରା ବଢିଆ ସେ ସୁବିଧା କରିଥିଲେ। ସେ ତାଙ୍କ କ ଯୋଉ ମିସ୍ତ୍ରୀ ଆସିଲେ ସେ ତାଙ୍କୁ କହିଲେ ନା କହିଲେ ଆଉ ସେଇ ପଟକୁ ରୋଷେଇ ଘର ହୁଏନି। ଏ ଐସନ୍ୟ କୋଣଟା ସେ ସେପଟ କ ନା ସେପଟକୁ ରୋଷେଇ ଘର ହୁଏନି ଆଉ ଐଶନ୍ୟ କଣକୁ ହୁଏନି ଆଉ ରୋଷେଇ ଘର ଆଉ। ତାଙ୍କୁ ସେ ଯେତେବେଳେ କହିଲେ ସିଏ କଣ ହେଲା ନା ସେଇ ତାଙ୍କରି କଥା ପାଖରେ ସେ ଘରକୁ ସେପଟକୁ ଭାଙ୍ଗିଦେଲେ। ବୁଝିପାରୁଚନ୍ତି। ସେଇପଟା ଭାଙ୍ଗିଦେଲେ ମାନେ ସେମାନେ କହିଲେ ନା କହିଲେ ମାନେ ଏମିତି ଖରାପ ବୋଲି। ବୁଝିପାରୁଚ ଦ ଖରାପେ ସେ କହିଲେ ଆଉ ମାନେ ଗୋଟେ ମଣିଷ କୁ ଭଲ ଲାଗିବକି ମାନେ ଶୁ ଶୁଣିଲାଣି ଏଇଟା ଆମ ପାଇଁ ଖରାପ। ହବ ଆମେ କେବେ ବି ଜାଣିକି ଖରାପଟା ଆମେ କେବେ ବି ରଖିପାରିବା ସେଇଟା ସେ ତେଣିକି ମାନେ ଭଲ ଥାବ ଖରାପ ଗୋଟେ ଲୋକ କହିଲାଣି ଯେହେତୁ ତାକୁ ଯାହାେଲେ ଭାଙ୍ଗିବାକୁ ପଡିବ। ସେମାନେ କଣ କଲେ ଭାଙ୍ଗିଦେଲେ। ଭାଙ୍ଗିଦେଲେ ଯେତେବେଳେ ତାପରେ କଲେ ମାନେ ସିଢ଼ି ତଳକୁ ରୋଷେଇ ଘର କଲେ। ସିଡ଼ିି ତଳକୁ ଯେତେବେଳେ ରୋଷେଇ ଘର ସେ କଲେ ତାପରେ ଆମର ଯୋଉ ନନା ଆସନ୍ତି ଆମ ଘରକୁ ଯୋଉ ବ୍ରାହ୍ମଣ ଆସନ୍ତି ପିଣ୍ଡ ହେରିକା ପକେଇବାକୁ, ସିଏ ଆସିକି ଦେଖ ଦେଖିଲେ କହିଲେ ଏପଟ କଣକୁ ତ ରୋଷେଇ ଘର ହୁଏନି ଆଉ ଆଉ ହଁ। ସିଡି ତଳକୁ ହୁଏନି ନା। ଦେଖ ଅଧିକାଂଶ ସିଢି ତେଳକୁ ହଁ ବୁଝି ମାନେ ଅନାହାନ୍ତୁ। ହୁଁ ଶୁଣନ୍ତୁ। ଆଉ ରୋଷେଇ ଘରଟା ସିଢ଼ି ତଳକୁ ଆଉ ଲାଟିନ୍ ବାଥରୁମ ହଉ ବି ସିଢ଼ି ତଳକୁ କରନ୍ତିନି। ସିଢ଼ି ତଳ ତଳକୁ କୌଣସି ଜିନିଷ ମାନେ ବି ରଖନ୍ତିନି ଭଲ ନାହିଁ ସେଇଟା। ନିଜ ଘର ପାଇଁ ସେଇଟା ବିପଦ। ହେଲା ଶେଷକାସେ ବାସୁଶାସ୍ତ୍ର ଅନୁଯାୟୀ ସବୁ ବୁଝି ବାଝିକଣି ସବୁଡ଼ା କରିବା କଥା ଦେଖ ଦେହ ପାଇଁ ଯଦି ଆମେ ବି ଯଦି ସେଟା ନ ବୁଝିବା ସେଟା ଦେହ ବା ମାନେ ବହୁତ ଖରାପ ହବ। ସେ ମାନେ ଶେଷକ ସେ ଆମର କାହିଁକି ଅଛନ୍ତି ନନା ପଣ୍ଡିତ ମାନେ ନାହାକ କାଇଁକି ସବୁ ଅଛନ୍ତି ସବୁ ପଚାରି ବୁଝିସୁଝି କରିବା କଥା। ନା ଆଗକୁ କାଇଁନା ଆମେ ବିପଦରେ ପଡିବାନି। ଆମେ ଯଦି ନ ପଚାରିକି ନ ବୁଝିକି ମନଇ ଆମ ଦେହ ପାଇଁ ବି ସେଟା ମାନେ ଯାହା ହେଲେ ରୋଗ ବରାଗ ଏମିତି ଯୋଉ ହବ। ସେଟା ଘରକୁ ବି ନେଇକି ହୁଏ। ସେଷକ ସେ ବାସ୍ତୁଶାସ୍ତ୍ର ଅନୁଯାୟୀ ସମସ୍ତଙ୍କୁ ନନାକୁ ହକି ବାସ୍ତୁଶାସ୍ତ୍ର ଇଏ ସବୁ ବୁଝାବୁଝି କରିକି କରିବା କଥା। ଏ ବା ଭାଙ୍ଗିଥିଲେ ରୋଷେଇ ଘରଟା ସେ ପୋଡା ତାପରେ ନନା ଯେତେବେଳେ ଆସିଲେ ନନା ଆସିଲେ ତାର କହିଲେ ନାଇଁ ଏପଟକୁ ରୋଷେଇ ଘର ହୁଏନି। କିଏ କିଏ କହିଲା ତମକୁ ରୋଷେଇ ଘରେ ଏପଟକୁ ହୁଏ ବୋଲି। ତାରେ କହିଲା ପରେ ତାର ନନାଙ୍କ କଥାରେ ପୁଣି ଯୋଉପଟକୁ କରିଥିଲେ ରୋଷେଇ ଘର ସେଇପଟକୁ କଲେ। ହେଲା ତାପରେ ଏମିତି କରିକି ଆ ଏମିତି କଣ ମନ ଇଚ୍ଛା କଣ କରନ୍ତି ହଁ କୁହନ୍ତୁ କୁହନ୍ତୁ।
ଯୋଉ ତମେ ଯୋଉ ଘର ମାନେ ଘର ଅଛ ଯାହାବି ହେଲେ। ନିହାତି ସବୁବେଳେ ଘର ଦୁଆର ମୁହରେ ଗୋଟେ ଗ ସାଇଡି କି କଳସ ବସାନ୍ତି ତମେ କୋଉ ସାଇଟି କି ବସ?
ହଁ ଆମେ ଗଲାବେଳକୁ ସାମ୍ନାରେ ଆମ ଡାହାଣ ସାଇଡି କି ଆମେ କଳସୀ ବସାଉ ମୋ ଠାକୁର ଘରେ ବି କଳସୀ ବସିଛି। ମୁଁ ଗଲା ବେଳକୁ ସାମ୍ନାରେ କଳସୀ ବସିଛି ହଁ ମୁଁ ଠାକୁରଅରେ ବସାଏ ଆଉ ଗଲା ବେଳକୁ ଶୁଣନ୍ତୁ ଗଲା ବେଳକୁ ଆମେ ଯେତେଳେ ବାହାରିକି ଯାଉଛେ ଆମର ଡାହାଣ ସାହିିଟିକି ସାମ୍ନାରେ କଳସୀ ହଉ କି ତୁଳସୀ ଗଛ ହଉ ଥିବ ବହୁତୁ ଶୁଭ ଦେଖିକି ଗଲେ। ମାନେ ଶେସକାସେ କଳସୀ ଟା ଆମର କର ସାଇଟିକି ଥୁଆ ହୋଇଥିବ ଆଉ ଆମର ବି ଘର ସାମ୍ନାକୁ ମାନେ ବଜରଙ୍ଗବାଲିଙ୍କ ଫଟୋ ବି ଅଛି। ମାନେ ଗଲା ଏଳୁକୁ ବାହାରିକି ହଁ କୁହନ୍ତୁ।
ମାନେ ମୁଁ ଗୋଟେ ଶୁଣିଛି ମାନେ ଉଁ ଶ୍ରୀ ଗଣେଶ ବିଘ୍ନ ହରତା ମାନେ ଆମେ ଯେଉ ଶ୍ରୀ ଗଣେଶଙ୍କ ଫ ଫଟ ଲଗଉଚେ କି ବଜରଙ୍ଗବାଲିୀଙ୍କ ଯୋଉ ଫଟୋ ଲଗଉଚି ଆମେ କଣ କରିବୁ ଗୋ ସେ ମାନେ ସାମ୍ନା ପଟୁକୁ ମୁହଁଟା ରଖୁଛି ମୁଁ ଗୋଟେ ଦେ ଖିଦେଲି ମାନେ ସେ ଗଣେଶଙ୍କର ହଉ କି ବଜ୍ରବାଲୀଙ୍କର ହଉ ବ ବାଲୀଙ୍କର ତ ପତାକା ଲଗଉଚେନ୍ ସେ କିନ୍ତୁ ଶ୍ରୀ ଗଣେଶଙ୍କର ଏବେ ପ ତେଖରେ ଉଁ ମାନେ ଫଟୋ ମାନେ ଟାଇଲ୍ ଯୋଉ ଗୋଟେ ଲାଗୁଛି ଇଏଟେ ଯୋଉ ତାଙ୍କର ଯୋଉ ଲଗଉଚେ କହନ୍ତି ଯେ ବିଘ୍ନ ହରତା ତାଙ୍କର ସବୁ ଉଁ ଲୋକଙ୍କୁ ବିଘ୍ନ ହରନ୍ତି। ତ ତାଙ୍କୁ ଯୋଉ ଫଟୋଟା ଲଗାନ୍ତି ଯୋଉ ସାମ୍ନାକୁ କରନ୍ତି ଆଉ ଗୋଟେ ଫଟୋ ମୁଁହ ମାନେ ସେଇଟା ଯଉ ଘର ଭିତରେ ମାନେ ଘର ଆଡକୁ ଥିବ। ହେଲା ମାନେ ଏତା ଆମେ ଭାରଲା ବେଳକୁ ଗଣେଶଙ୍କ ମୁହଁ ଟା ବାହାର ପଟକୁ ଥାଏ ଘରକୁ ଗଲା ବେଳକୁ ଗଣେଶଙ୍କ ମୁହଁ ଟା ଭିତରୁ ପଟୁକୁଥିବ ହେଲା ତାଦେହରେ କି ମାନେ ଯୋଉ ମଝିରେ ଯୋଉ ଇଦ୍ ହେଲା ଯୋଉ କହନ୍ତି। ଗଣେଶଙ୍କ ଦିଟାଙ୍କ ମଝିରେ ଆମ ଯୋଉ ଗଣେଶଙ୍କର ଯୋଉ ନ କାରାତ୍ମକ ଶକ୍ତି ସେଇଟା ଗଣେଶ ମହା ଗଣେଶ ମହାରାଜ ସିଏ ଇଏ କରନ୍ତି ଯେ ତା ଦ୍ଵାରା କି
ମୁଁ ଯାଇଥିଲି ଯେଳେ ରାମ ମନ୍ଦିର ଯାଇଥିଲି ମୁଁ ସେଠି ଆମକୁ ମାନେ ଛିଟ ଶଙ୍ଖା ଏମିତି ଦେଇଥିଲେ। ମୁଁ ଦେଖ ଆମ ଘର ସାମ୍ନାରେ ମାନେ ବାନ୍ଧିଛି ହନୁମାନଙ୍କୁ ମାନେ ତାଙ୍କ ଫଟୋ ବି ଲଗେଇଛି। ସେଇ ଶଙ୍ଖା ଆଉ କପଡା ଆଉ ଗଲା ଏଳକୁ ସାମ୍ନାରେ ମାନେ ଡାହାଣ ସାଇଟ୍ ରେ କଳସୀ ମାନେ ମୁଁ ଏମିତି ମର ଥୁଏ ମୋ ସଜେଇକି ମୁଁ ସବୁବେଳେ ମୋ ଘରକୁ ଯେମିତି ମାନେ କଉଠି କୋଉ ଦିଗକୁ କୋଉଟା ଥୋଇଲେ ଭଲ। ଏ ନନାଙ୍କୁ ମାନେ ପଚାରିକି ମାନେ ବୁଝିକି ନା ଯାହା ହେଲେ ବି ଗୋଟେ ଭ